ଆଉ କେମିତି ଅଛନ୍ତି କଣ କରିଥିଲେ ଆପଣ?
ହଁ ଗୋଛି ଆଇ ବସିଥିଲି ବହୁତ ଭଲ ଅଛି। ଆପଣ କୁହନ୍ତୁ?
ମୁଁ ବି ବହୁତ ଭଲ ଅଛି ଆପଣ ଭଲ ଅଛନ୍ତି ଶୁଣିକି ବି ବହୁତ ଭଲ ଖୁସି ଲାଗିଲା। ଆଉ ଆପଣଙ୍କର ମଧ୍ୟାହ୍ନ ଭୋଜନ ସରି ସାରିଲାନି?
ହ ମଧ୍ୟାହ୍ନ ଭୋଜନ ତ ଖରାବେଳେ କରନ୍ତି ନା।
ଆଜ୍ଞା ସରି ସାରିଲାନି?
ହଁ। ହଁ ହଁ। ସେ ତ ଖରାବେଳେ, ହେଇଥିଲା ଆଉ। ଏବେ ଯାହା ଜଳଖିଆ ସରିଲାଣି। ଆଉ ରାତି ଖାଇବାର ଅଛି ବାକି ଆଉ। ତମର? ତମେ ବି କହିପାରିବ, ଆପଣ କହିବା ଦରକାର ନାହି।
ଠିକ୍ ଅଛି। ଆଉ ଅନ୍ଧ ରାତ୍ରର, ଭୋଜନ କଣ ହେଇଛି ଆଜି?
ହୁଁ ରାତିରେ ତ ମମି କଣ, ବନେଇବେ? ଆଉ ବନେଇଥିବ କଣ ଜାଣିନି।
ଖାଉ ଯେମିତି କିି ଏବେ ଗଲା ଦେବସ୍ନାନ ପୂର୍ଣ୍ଣିମା। ଦେବସ୍ନାନ ପୂର୍ଣ୍ଣିମାରେ କେମିତି ଆପଣ ପାଳନ କଲେ? ହଁ କ
ହଁ ସେମ୍। ହଁ ହଁ, ଶୁଭିଲା ଏବେ।
ବନ୍ଧୁ, ବନ୍ଧୁ।
ହଁ ଦେବସ୍ନାନ ପୂର୍ଣ୍ଣିମା। ସେମିତି ତ ଘରେ କଣ ମାନେ, ପାଳନ ଆଉ ଯାହା ମନ୍ଦିର ହଁ ଆମର ଘରେ ତ ସେମିତି କିଛି ନାହିଁ, ପାଳନ କରିବା ପାଇଁ ଦେବସ୍ନାନ ପୂର୍ଣିମା, ବାକି ଘରେ ଯାହା ଆମେ ଖାଇବା ଯାହା ମାନେ ସେଦିନ ନିରାମିଷ ତ କିଛି ନାହିଁ? ଯାହା ମାନେ ଅରୁ ରୁହା, ଭାତ ଡାଲମା, ଏମିତି କରି ଠାକୁର ଫାକୁର ପୂଜା କରିକିନା ସେ ଅରୁଆଭାତ ଡାଲମା, ଯାହା ଘରେ ଏମିତି ହେଇଥିଲା ଖାଇଲୁ ଆଉ, ସେମିତି ଆଉ। ତମର ସବୁ କେମିତି କଣ ହୁଏ? କି ଦେବସ୍ନାନ ପୂର୍ଣ୍ଣିମା?
ଆଜ୍ଞା ଆଜ୍ଞା। ମେତେକି ମୁଁ ଜଗାର ବୋହୁତ୍ ପ୍ରିୟ ଅଟେ। ତ, ମୁଁ ବହୁତ ଭଲ ପାଏ ଜାଗାକୁ। ତ ମୁଁ ନିଜେ ହିଁ ଘରେ ରଖିଛି। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ଏବଂ ମୁଁ ନିଜେ ସକାଳୁ ଉଠେଇ କି ଦେବସ୍ଥାନ ପୂର୍ଣ୍ଣିମା ଦିନ, ଗାଧୁଆ ପାଧୂଆ ସାରିକି ବ୍ୟାୟାମ କରି, ମାଆଙ୍କ ସହିତ କଥା ହେ ହେଲା ପରେ, ମୁଁ ନିଜେ ହିଁ ଜାଗାକୁ ଛୋଟ ମାଠିଆରେ ଜଳ ଏବଂ କ୍ଷୀର ଏବଂ ଚନ୍ଦନ ସବୁ ଦେଇକରି ଶହେ ଆଠ ପାଣି ଗାଧେଇକିରି ଏବଂ ତାଙ୍କୁ ଧଳା କପଡା ଏବଂ ର ତାଙ୍କ ବସ୍ତ୍ର ରଖିକିରି, ନିଜେ ତାଙ୍କୁ ଗୋଟେ ଛୋଟ ମନ୍ଦିର ଟିଏ, ମୁଁ ନିଜେ ହିଁ ବନେଇଛି ନିଜ ଏ ହାତରେ କାରଣ ମତେ କାର-କାର୍ଯ୍ୟ କରିବା ପାଇଁ, ବହୁତ ଭଲ ଲାଗେ। ତ ମୁଁ ସେଇ, ସେଇ ଘରେ ଯେମିତି ଆମେ ଜରରେ ଆମେ ଯେମିତି ଶୋଇଥାଉ ସେଜରେ, ସେମିତି ମୁଁ ତିନି ଠାକୁ କୁକୁରଙ୍କୁ ରଖିଛି।
ବଢ଼ିଆ ଆଉ।
ହଁ
ତମେ ମାନେ ଏମିତି ରଖିଛ ମୂର୍ତ୍ତି ନା? ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କର? ତ ଆମର ଏମିତି ମୂର୍ତ୍ତି ନାହିଁ ନା। ଆମର ଫଟୋ ହିଁ ପୂଜା ହୁଏ।
ଆଛା।
ଆମର ଯାହା ଜନ୍ମାଷ୍ଟମୀରେ, ଆମେ ଯାହାକୃଷ୍ଣଙ୍କୁ ମାନେ ଏମିତି ଯଉ କ୍ଷୀରରେ କହିଲ ଗା ଥିବା ପାଇଁ ଯଉଁ ଜନ୍ମା ଅଷ୍ଟମୀରେ ହିଁ ଆମେ ସେଗୁଡା ସବୁ କରୁ, କୃଷ୍ଣଙ୍କ କ୍ଷୀରେ ଗଧୋଇକିନା ତାଙ୍କ ନୂଆ ସବୁ ବସ୍ ସ୍ତ୍ର, ପୀନ୍ଧେଇକି ଦୋଳିରେ ବସାଉ। ତ ସେଇଗୁଡା ହୁଏ। କିନ୍ତୁ ଦେବସ୍ନାନ ପୂର୍ଣ୍ଣିମା ଆମର, ସେମତି ଜନ୍ନାଥଙ୍କ ତ ମୁ ମୂର୍ତ୍ତୀ ନାହିଁ ଫୋଟ ପୂଜା ହୁଏ। ତ ସେଥିପାଇଁ ସେମିତି କିଛି ଘରେ, ମାନେ ଯେମିତି ପୂଜା ହୁଏ। ସେମିତି ହିଁ ପୁଜା।
ଆଜ୍ଞା ଜନ୍ମାଷ୍ଟମୀରେ ବି ମୁଁ ବି ମନାଏ। ଯେମିତି କି ଜନ୍ମାଷ୍ଟମୀ ମୁଁ କରେନି। ଉପାବାସ ତ ମୁଁ ରୁହେନି, ଜନ୍ମାଷ୍ଟମୀ ଦିନ। କିନ୍ତୁ ସେମିତି ଯେମିତି କି ତ କୃଷ୍ଣଙ୍କ ର, ଜନ୍ମ ହେଇଥିଲେ, ରାତି ବାରଟାରେ। ଏ ମୋ ମା କରନ୍ତି ଜନ୍ମାଷ୍ଟମୀ। ତ ମୋ ମାଆଙ୍କ ସହିତ ମୁଁ ନିଶ୍ଚୟ ମନ୍ଦିର କୁ ଯାଏ ସବୁ ଫଳ ଧରିକିରି ଏବଂ ଦୀପ ଧୂପ ସବୁ ଧରିକିରି ଫୁଲ ଧରିକିରି ନନ୍ଦଲାଲଙ୍କୁ ଯେମିତି ମୁଣ୍ଡରେ ଟକେଇରେ ବସେଇକି ଆଣିକିରି ସେମିତି ପୁରା ପୁରାଣ ଯେମିତି ଆଗ କାଳରେ ହଉଥିଲା ସେମିତି ପୁରାଣ ମନ୍ଦିର ପଢିକି ସେ ମୋ ମତେ ମୁଁ ସେ ସୌଭାଗ୍ୟ ପାଇ ଯେ ସବୁବେଳେ ଆମର ସେଠି ଗୋଟେ ଛୋଟ ମ ମନ୍ଦିର ଅଛି କୃଷ୍ଣଙ୍କର ମନ୍ଦିର ରାଧାକୃଷ୍ଣଙ୍କର ମନ୍ଦିର, ସେ ମନ୍ଦିରରେ ମୁଁ ପୁରାଣ ପଢି କିରି ସେରି ଯେମିତି ଜନ୍ମାଷ୍ଟମୀ ପାଳନ କରନ୍ତି ସେମିତି କରିକିରି ବି ମୁଁ ବି ଆସେ ମୋ ମାଆଙ୍କ ସହିତ
ଆଚ୍ଛା। ଆଚ୍ଛା ତମ ଘର କୋଉ ଏରିଆ ପଟେ ଆସୁଚି କି?
ହଁ କ୍ଷମା ଚାହୁଁଚି ବନ୍ଧୁ। ଯେମିତି କିି ଆପଣ ପଚାରିଲେ ମାନେ ଆମ ଘର ଯେମିତି ଏତିକି ମୁଁ କହିବା ପାଇଁ ଚାହୁଁଛି ଆମ ଘର ତ ବ୍ରହମପୁରରେ ରୁହେ।
ଆଚ୍ଛା ଆଚ୍ଛା।
ଆଜ୍ଞା।
ଠିକ ଅଛି ଆଉ କଣ ପଢ଼ାପଢ଼ି କଣ ସବୁ ସରିଚି, କଣ କରୁଚ ଏବେ?
ଏବେ ତ ବନ୍ଧୁ ମୁଁ ପଢୁଚି ଏମ ବି ଏ କରୁଚି ଏବଂ ଆପଣ କେମିତି ଆପଣଙ୍କର ସବ ସେପଟେ କୋଉ ପୂଜା ପର୍ବପର୍ବାଣି ସବୁଠୁ ଭଲ ଭାବରେ ପାଳନ କରିବାକୁ ଏବଂ ଆପଣଙ୍କର ପ୍ରିୟ ପର୍ବ କୋଉଠି?
ଆମ ଏପଟେ ତ ଭଲସେ କଣ ଦୁର୍ଗା ପୂଜା ହିଁ ହୁଏ। ଆ ପ୍ରିୟ ପର୍ବ ସେମିତି ଦେ ଦେଖିବାକୁ ଗଲେ ଗଣେଶ ପୂଜା, ସରସ୍ଵତି ପୂଜା ଏୁଗୁଡ଼ାକ ସବୁ ଘରେ ଯେହେତୁ ହୁଏ ଆମର ସବୁ ସେଗୁଡ଼ା ମତେ ବହୁତ ଭଲ ଲାଗେ। ଲାଗେ କରିବା ପାଇଁ। ଘରେ ତ ନିଜେ ନିଜେ କାମ କରୁ ସବୁ ଠାକୁର ଆଣିବା ବାଟୁ ପୂଜାପୂଜି ସବୁ ଘରେ ହିଁ କରୁ ତ ମୋତେ ସେ ଦି ଟା ହିଁ ଭଲ ଲାଗେ ପୂଜା ବହୁତ। ହଁ।
ଆପଣଙ୍କ ପ୍ରିୟ ପର୍ବ ହଉଚି ଗଣେଶ ପୂଜା। ତ ଗଣେଶ ପୂଜା କୁ ଆପଣ କେମିତି ପାଳନ କରନ୍ତି?
ଗଣେଶ ପୂଜା ଯେମିତି କିି ଆମ ଘରେ ମାନେ ଗଣେଶଙ୍କ ମା ଟି ମୂର୍ତ୍ତି ଆସେ। ନିଜେ ନିଜେ ଠାକୁରଙ୍କ ପାଇଁ କପଡ଼ା ଠୁ ଭୋଗ ଠୁ ମାନେ ଯାହା ପୂଜା ସାମଗ୍ରୀ ଗ୍ରି ଜାହାବି ଜିନିଷ ରହିଲା ନିଜେ ନିଜେ ହିଁ ସବୁ ମୋ ଘରେ, ମାନେ ମୋ ଭଉଣୀ ମୁ ଆମେ ସବୁ ହିଁ ଯାହାବି ଯୋ ସଜଡ଼ା ହୁଏ ଘରେ ହି ଆମେ ନିଜେ ନିଜେ ସ ସବୁ କରୁ। ଘର ଆମର ଏଠି ଯାହା ବି କପଡ଼ା ଲଗେଇକି ନିଜେ ସଜାସଜି କରିକି ଦି ଦିନ ଆଗରୁ ପୁରା ନିଜେ ନିଜେ ଲାଗିଥାଉ, କେମିତି ପୂଜା ଭଲରେ ହେଇିଯିବ। ତ ସବୁ ଜିନିଷ ନିଜେ କରୁ ଯେହେତୁ ସେମିତି ଘରେ ପୂଜା ହୁଏ। ନା ଆସନ୍ତି ଆସନ୍ତି ଯିଏ ଆମର ନନା ଯିଏ ପୂଜା କରନ୍ତି ସିଏ ଆସନ୍ତି। ତ ସେମିତି ପୂଜା ହୁଏ ଘରେ ଭଲସେ କରୁ ଆଉ। ଏମିତି ହିଁ ପାଳନ କରୁ।
ଆପଣଙ୍କର କଥାବାର୍ତ୍ତା ଶୁଣିକି ମତେ ବହୁତ ଭଲ ଲାଗିଲା ଏବଂ ଖୁସି ବି ଲାଗୁଚି ଯେ ଆପଣ ଏତେ ସ ସୁନ୍ଦର ଭାବେ ପୂଜାକୁ ପାଳନ କରନ୍ତି।
ହଁ।
ଆଉ ରାତ୍ରି ଭୋଜନରେ କଣ ଆଜି ହେଇଛି ଆପଣଙ୍କର?
କଣ ମମି ବନେଇଥିବ ତ ଜାଣିନି। ବାକି ସେ ରୁଟି କି ରୁଟି ତ ହେଇଥିବ ତା ସହିତ ତ କଣ ତରକାରୀ ବନେଇଥିବ ଆଉ। ମୁଁ ଯାଇନି ରୋଷେଇ ଘର ଆଡେ, ଯାଇନି ଦେଖିନି କିଛି।
ଆଛା। ଆପଣଙ୍କୁ ଖାଇବା ମାନେ କଣ ବନେଇବା ପାଇଁ ଆପଣଙ୍କୁ ପସନ୍ଦ ଲାଗେ ସବୁଠୁ?
ବନେଇବା ପାଇଁ ତ ସେମିତି କିଛି ମାନେ ମୋତେ ଭଲ ରୋଷେଇ ଜଣା ନାହିଁ। ମାନେ ସିମ୍ପଲ୍ ଖାଇବା ଯାହା ଯେମିତି ବନେଇ ପାରିବି ଭାତ ଡାଲି କି ଭଜା ହେଲା ଏମିତି ହିଁ ବନେଇ ପାରିବି ବାକି ସେମିତି ଭଲସ ମତେ ଖାଇବା ଏତେ ବନେଇ ଆସେନି ତ ସେମିତି କିଛି ମାନେ ଭଲସେ କହିପାରିବିନି ଯେଉଁଟା ବନେଇବି। ବନେଇ ପାରିବି ମୁଁ। ତମକୁ କେଉଁଟା ଭଲ ଲାଗେ କୁହ ବନେଇ ପାରିବ ଯେଉଁଟା ଭଲ ଲାଗେ।
ମତେ ସବୁ କିଛି ବନେଇବା ମତେ ପସନ୍ଦ ମାନେ ଲା କି ତ ମୁଁ ବନେଇକି ଖୁଆଇବା ମତେ ସବୁଠୁ ଅଧିକ ପସନ୍ଦ ଲାଗେ। କିନ୍ତୁ ଆ ଆମିଷ ତ ମୁଁ ବନେଇ ପାରିବନି କିନ୍ତୁ ନିରାମିଷ ମୁଁ ସବୁ କିଛି ବନାଏ ଏଁ ଯେମିତି କି ଛେନା ତରକାରୀ, ଛତୁ ତରକାରୀ ଆଜ୍ଞା।
ଆଚ୍ଛା ମାନେ ଆମିସ ମାନେ ଖାଅ କି ଖାଅନି କେବେ?
ଆମିସ ମୁଁ ପିଲା ବେଳଠୁ ହିଁ ଆମ ଘରେ କେହି ବି ଖା ଖାଆନ୍ତିନି ଏବଂ ମୁଁ
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା।
ଆଜ୍ଞା।
ବଢ଼ିଆ ଭଲ ତ ସେଇଟା ହେମିତି କଲେ ବାକି ଆମର ତ ଘରେ ହୁଏ। ଆଉ କିଛି କରିହବନି କିନ୍ତୁ ଆମ ଘରେ ମୋ ଭଉଣୀ ବି ଧୀରେ ଧୀରେ ସବୁ ଛାଡ଼ିଦଉଛି ମାନେ ମତେ କହୁଛନ୍ତି ନ ଖାଇଲେ ଭଲ ମୁଁ ବି ତ ଧୀରେ ଧୀରେ ଛାଡ଼ିବା ଉପରେ ହିଁ ଅଛି ବାକି ଘରେ ତ ସେମିତି ହୁ ହଉଚି ସ କୁଆଳେ ଆଉ କଣ କରିହେବ?
ଆଚ୍ଛା ଆଚ୍ଛା।
ହୁଁ। ଏମ ବି ଏ ତମେ କରୁଛ ନା ମୋର ଏମ ବି ଏ ସରିଗଲାଣି ପଢ଼ୁଥିଲି ମୁଁ ଏମ ବିଏ କରୁଥିଲି।
ଆଜ୍ଞା କିଛି ଆପଣ ଯଦି ମତେ ସି ସେଇ ବିଷୟରେ କହିପାରିବେ ମାନେ ମତେ ଆଗକୁ ବହୁତ। ସାହାଯ୍ୟ ମିଳିପାରିବ ଆପଣ। କଣ ମାନେ ଏମ ବି ଏ ରେ କଣ ପଢ଼ୁଥିଲେ କଣ ନେଇଛନ୍ତି ଆ
ମୋର ମାର୍କେଟିଙ୍ଗ ଏଚ ଆର୍ ଥିଲା।
ଆଜ୍ଞା।
ହୁଁ ତୁମର କଣ ସେଇ ବରମପୁର ସାଇଡରେ କରୁଛ କି ଏପଟେ କୋଉଠି କରୁଛ ଏମ ବି ଏ।
ଆଜ୍ଞା ବରମପୁରରେ ହିଁ।
ଆଚ୍ଛା। ମୁଁ ତ ଭୁବନେଶ୍ୱରରେ କରୁଥିଲି ବାକି ସେଠି ମାର୍କେଟିଙ୍ଗରେ ଯାହାବି। ମିଳିଥିଲା ମାନେ ସବୁ ମାର୍କେଟିଙ୍ଗରେ ହିଁ ଆମ କଲେଜରୁ ମାନେ ବେଶି ସେଲ୍ସ ପାଇଁ ଜବ୍ ଆସୁଥିଲା ତ ସେଇଟା ହିଁ କରି ଥିଲି ଗୋଟେ ବାକି ମାନେ ଟୁ ହ୍ୱିଲର ଗାଡ଼ି ଫାଡ଼ି ଦର ଦରକାର ହେଲା ମାନେ ଚଲେଇବା ପାଇଁ ଭୁବନେଶ୍ୱରରେ ତ ଗାଡ଼ି ଯେହେତୁ ମୁଁ ଚଲେଇ ପାରିଲିନି ଘରେ ଦେଲେନି ତ ମାନେ ମତେ ବି ଡ଼ ଡର ଲାଗିଲା ଚଲେଇବା ପାଇଁ ସେଠି ତ ସେଥିପାଇଁ ସେଇଟା ଛାଡ଼ି ଦେଇଥିଲି କରୁନଥିଲି। ତାପରେ ଏଇଠି ଯେ ଡିଜିଟାଲ ମାର୍କେଟିଙ୍ଗରେ ମୋ ସାଙ୍ଗ ଗୋଟେ କହିଥିଲା ସେଥି ଥିରେ ବି ଜବକରୁଥିଲି ଗୋଟେ ବର୍ଷ ଡିଜିଟାଲ ମାର୍କ ମାର୍କେଟିଙ୍ଗରେ କରିଛି ସେଠୁ ତାପରେ ଏବେ ଛାଡ଼ିଲା ପରେ ଏବେ ଟିକେ ଜବ୍ ତ ନୂଆ ଦେଖୁଛି ଅଲଗା କଉଠି କରିବା ପାଇଁ କି।
ଆଜ୍ଞା ଆଜ୍ଞା। ନିଶ୍ଚୟ ଆପଣଙ୍କର। ଏବେ ମୁଁ ତ ଜଏନ ହେଇଛି ଏବେ ମୋର ଚାଲୁଛି ପ୍ରଥମ ବର୍ଷ ହିଁ ଚାଲୁଛି।
ହୁଁ ହୁଁ।
ଆଜ୍ଞା। ଆଉ ଆପଣଙ୍କର ରାତ୍ରି ଭୋଜନ କେତେବେଳେ କରିବେ ଆପଣ?
ରାତ୍ରି ଭୋଜନ ତ ଦଶଟା ହେଇଯାଏ କରୁ କରୁ।
ଆଜ୍ଞା ଆଜ୍ଞା।
ହୁଁ।
ଆଉ ବନ୍ଧୁ ଆପଣଙ୍କର ଦୀପାବଳି ଆପଣଙ୍କର କେମିତି ମନାଯାଏ ଦୀପାବଳି?
ହଁ ଦୀପାବଳି ତ ଘରେ ହିଁ ମାନେ ଯାହା ସଜାସଜି ଦୀପ ଲଗାଉ ଆ ଲିଚୁ ପକା ଆଉ ମାନେ ବାଣ ଫୁଟେଇବୁ ମାନେ ଏଇସବୁ ତ ଦିନ ସାରା ଦିନସାରା ଗୋଟେ କଣ ପୂଜା ବି ରାତିରେ ହୁଏ ଆମର ର ରଖା ହୁଏ ଘରେ ପୂଜା ହିଁ ହୁଏ ଗୋଟେ ଉଁ ପୂଜା ସହିତ ଆମେ ଯାହା ଘର ସଜାସଜି ରୁ ଭଲ ସେ ବାଣ ଫାଣ ଫୁଟେଇକି ଏମିତି ମଜାମସ୍ତି କରୁ ଦିନସାରା ଆଉ ମୁଁ ମୁଁ ତମେ କହୁଛି ତମେ କାଇଁ ମତେ ଆ ଆପଣ କହୁଛ ମୋତେ ଭଲ ମାନେ ଦି ସାଇଡ ରୁ ଅଲଗା ଅଲଗା ହେଇଯାଉଛି ଦି ଜଣଙ୍କର।
ସେମିତି କିଛି ନାହିଁ ବନ୍ଧୁ ଆପଣ ମତେ କହିପାରିବେ।
ହୁଁ ହୁଁ।
ତମେ ବୋଲି ଆପଣ ମତେ କହିପାରିବେ ଯେମିତି କିି ମାନେ ମୋର ହେଇନି ଏମିତି ତମେ ତୁ ତା କହିବାରେ ସେଥିପାଇଁ ମୁଁ ତ କହିପାରୁନି ମୁଁ ନିଶ୍ଚୟ ଚେଷ୍ଟା କରିବି।
ହଁ ମୁଁ କହିଲି ତମେ କହିଲେ ହିଁ ଠିକ ରହିବ କିଛି ନାହିଁ ଅସୁବିଧା।
ନିଶ୍ଚୟ ବନ୍ଧୁ ନିଶ୍ଚୟ ବନ୍ଧୁ। ଆଉ ଯେମିତି ରଥଯାତ୍ରା ଆସୁଛି ରଥଯାତ୍ରାରେ ଆପଣଙ୍କ ରଥଯାତ୍ରାକୁ ରଥ ଦେଖିବା ପାଇଁ ପୁରୀ କୁ ଯିବା ପାଇଁ କିଛି ଆପଣ ଯୋଜନା କରିଛନ୍ତି ଆଗକୁ?
ପୁରୀ ତ ଯାଇହବନି ବୋଧେ ଲାଗୁଛି କାହିଁକି ନା ବାବା ତ ମାନେ ବହୁତ ଭିଡ଼ ଯୋଗୁ ବାବା ନେଇକି ଯା ମନା କରନ୍ତି ଯିବା ପାଇଁ କି ତ ସେ ଯଦି ଯିବେ ଏକା ଯାଆନ୍ତି କି ଆମକୁ ନେଇକି ଯାଆନ୍ତିି ବାକି ଘର ଆମ ପାଖରେ ଆମର ସବୁ ବହୁତ ସା ମାନେ ଜଗନ୍ନାଥ ମନ୍ଦିର ବଡ଼ ବଡ଼ ଅଛି ତ ସେଠ୍ ଏଠି ବହୁତ ଭଲ ସେ ରଥଯାତ୍ରା ହୁଏ ରଥ ବନା ହୁଏ ସେଠୁ ବି ରଥ ଯେମିତି ହୁଏ। ପୁରୀରେ ସେମିତି ବି ସେଠି ସବୁ ହୁଏ ତ ସେଠିକି ଜିବ୍ ବା ବୁଲିକି ଯିବାର ଅଛି ଆମର ଯୋଜନା ଅଛି ସେଇଠି ଯିବା ପାଇଁ।
ଆଜ୍ଞା ଆପଣଙ୍କର କଥା ଶୁଣି ମତେ ବହୁତ ଭଲ ଲାଗିଲା ଏବଂ ବହୁତ ଖୁସି ବି ଲାଗିଲା ଆଗେ ବନ୍ଧୁ କୁହନ୍ତୁ କୁହନ୍ତୁ?
ମୁଁ କହିଲି ଯିବା ମାନେ ତମର ଯିବା ପରୀ? ନା ମାନେ
ଆଜ୍ଞା ମୁଁ ଏଇ ବର୍ଷ ଯିବାର ଯୋଜନା ଆଜ୍ଞା ଏଇ ବର୍ଷ ଯିବାର ମୋର ଯୋ ଯୋଜନା ଅଛି ପୁରୀକୁ ସେଥିପାଇଁ ମୁଁ ଯିବି ମାନେ ମୁନିସ୍ ଝିଅ ଆସିଲା ପରେ ଆପଣଙ୍କ ଅନୁଭୂତି ମୁଁ ନିଶ୍ଚୟ ସେୟାର କରିବି। ଠିକ୍ ଅଛି ବନ୍ଧୁ ମୁଁ ରଖୁଛି ଧନ୍ୟବାଦ ଜୟ ଜଗନ୍ନାଥ।
ଠିକ୍ ଅଛି ଚାଇଲେ।